ହଁ।
ହଁ ହ୍ୟାଲୋ କଣ କରଥିଲ?
ହଁ। ଏଇ ଏବେ ଗାଧେଇକି ଠାକୁର ପୂଜା କରିକି ଏବେ ଆସିଛି ଚା ଟିକେ ଧରିକି ପିଇବା ପାଇଁ ଆଉ।
ଓହୋ। ମୁଁ ଚାବି ଆସି ବସିଛି ଛାତ ଉପରେ ଏଇ ମେଘ କାଲି ହେଇଥିଲା ନା ଥଣ୍ଡା ଥଣ୍ଡା ଲାଗୁଥିଲା ଏଟି ବସିଛି ଖରାରେ ଆଉ।
ହଁ।
ବେଶୀ ବି ଖରା ହେଇନି ଟାଣ ଖରା ହେଇନି। ଅଳ୍ପ ଅଳ୍ପ ମାନେ ଯେମିତି କଅଁଳିଆ ଖରା ହେଇଛି। ଟିକେ ବସିଛି ଆଉ, ବର୍ଷା ତମ ଆଡେ ହଉଥିଲା ନା?
ହୁଁ, ବର୍ଷା କାଲିଠୁ ଟିକେ ହଉଛି, ମାନେ କମିଛି ଟିକେ କିନ୍ତୁ ଜୋରରେ ହଉଥିଲା। ଏ ଟିକେ କମ୍ କମ ଖାଲି ଜିପି ଜିପି ହଉଛି ଏଇ ଲୁଗାପଟା ଶୁଖେଇବାକୁ ଭାରି ଅସୁବିଧା। ଶୁଖଉଥିଵୁ ପୁଣି ବର୍ଷ ତା ପୁଣି ଦୌଡ଼ିକି ଯା ତୋଳ ଏମିତି, ସେମିତି ସବୁ ଶୁଖେଇ ସୁୁକାକି ଫ୍ୟାନ ରେ ପାଣି ଛାଡିଗଲାଠୁ ଫ୍ୟାନ ରେ ଶୁଖଉଛୁ ଆଉ କଣ କରିବୁ।
ହୁଁ, ସେଇ ବାରେ ଟିକେ ସମୟ ଇଏ କରି ଆଉ ଯଦି ବର୍ଷା ହଉଥିବ ବାହାରେ ବି ଶୁଖେଇ ହବନି। ଦିନ ସାରା ଯ ଲାଗି ରହିବ। କଣ ହବ, ଆଜି ହେଇନି ଆମର ବର୍ଷା କାଲି ଟିକେ ହଁ ବା
ବର୍ଷାକୁ ନ ଶୁଖିଲେ ସେ ଘର ଯଦି ଶୁଖେଇଥିବ ସେ ଘର ଟା ବି ସ୍ମେଲ ହବ।
ସେଇ ଯେ ବର୍ଷା ଦିନେ ବର୍ଷା ଦିନେ ଡେଟଲ କି କମ୍ଫର୍ଟ ନ ପକେଇକି ନ ଧୋଇଲେ ହଉନି ବା।
ହୁଁ ନାଇଁ କଁ କମ୍ପର୍ଟ ପକେଇକି ଧୁଆହଉଛି ତାପରେ ଏ ରୁମ ର ଇଏ ଗନ୍ଧ ହବା ପାଇଁ ଏଇ ଯୋଉ ଗୋଟେ ଆସୁଛି ଗୋଟେ ଷ୍ଟାଣ୍ଡ ଟେ ଆସୁଛି ସେଥିରେ କର୍ପୁର ପକେଇକି ପିନରେ ଗେଞ୍ଜିବ ପୁରା ଜଳିଗଲେ ସେ ଘରଟା ପୁରା ସନ୍ଧ୍ୟା ଯାକେ ବି ସେମିତିଆ କର୍ପୁର କର୍ପୁର ବାସ୍ନା ହୁଏ ବଢିଆ ଲାଗେ ଆମେ ଗୋଟେ କିଣିକି ଆଣିଛୁ। ସେଇଟା ଘରେ ଯେତେବେଳେ ଟିକେ ସ୍ମେଲ ହୁଏ ବର୍ଷା ଦିନେ ସେଇଟା ହିଁ ଆମେ ବ୍ୟବହାର କରୁ।
ହଁ ଭଲ।
ଆଉ ଆଜି କଣ ଆଇ ତିଆରି ହବ ଭାବିଚ ଆଜି ଏ ତ ବାର
ଆ ବାର ଯେ କିନ୍ତୁ ବାପା ତ ପଳେଇବେ ତାଙ୍କର ମିଟିଙ୍ଗ ଅଛି ସକାଳୁ ସକାଳୁ ପଳେଇବେ। ସକାଳୁ ବୋଲି ଆଉ ଆଉ ସେ ଅଧଘଣ୍ଟା ଭିତରେ ପଳେଇବେ। ବହୁତ ଏଇଣିକି ଆସୁଛି ରୋଷେଇ କରିବାକୁ ସେ ଅଣ୍ଡା ଭଜା କରୁଛି ଆଉ କାଙ୍କଡ କାଟୁଥିଲା କାଙ୍କଡ ବୋଧେ ଭାଜିବ ଆଳୁ ପକେଇକି ଆଉ ବାପା ରୁଟି ଖାଇକି ଯିବେ ଏନକା ଆଉ ଦିନରେ ତ ସିଆଡେ ବାହାରେ ଖାଇବେ ଆଉ ଆମେ ତ ଯେତିକି ଘରେ ଅଛୁ ଆଇଁଷ ଖାଉନୁ ଆଉ ଆଇଁଷ ଆଉ କିଛି ହବନି। ସେ ଅଣ୍ଡା ହବ ଯଦି ହବ। ତାପରେ ମୋର ଅଛି ଏଗ୍ଜାମ ଯେ ସନ୍ଧ୍ୟା ବେଳେ ଅଛି ମୁଁ ସେଇ ଦିଟା ବେଳୁ ଯିବି ଏଠୁ।
ହଁ
ଦିଟା କି ସେଇ ସାଢେ ଗୋଟେ ବେଳୁ ଯିବି ଘରୁ ବାହାରିବି ଆଉ ସେଇ ଯାହା ଲଞ୍ଚ ରେ ଖାଇକି ଯିବି ସେଇ ଆଉ। ଦେଖିବା ଆଉ ଯାହା ଆଉ ହେଇ ଥିବ ଡାଲି ଫାଲି ତା ସହିତ ଅଣ୍ଡା ଆଉ କାଙ୍କଡ ଭଜା ସହିତ। ଖାଇକି ଯିବି ଆଉ ଆଉ ବାପା ସେଆଡୁ ବାହାରେ ଖାଇଥିବେ ଗଲାବେେଳୁ ନେଇକି ଯିବେ ଏକାଥରେ ଏପଟୁ ଯିବି ସାଙ୍ଗ ହେଇକି ଯିବୁ ଆଉ।
ହୁଁ।
ବର୍ଷା ଟା ନ ହଉ ଗଲା ବେଳେ।
ହୁଁ ନା ଅସୁବିଧା ହବ ନା ଯିବା ପାଇଁ ରେନକୋଟ ଫେନୋକୁଟ ରେନିକୋଟ ଅଛି ନା?
ହଁ ଅଛି।
ହଁ।
ଥିଲେ ବି ଯାହାହେଲେ ବି ଗୋଟେ
ହଁ ବର୍ଷା ହେଇନ ତମେ ଫ୍ରିରେ ଯିବ ନା ଭଲ ଲାଗିବ ଯେତେ ରେନିକୋଟ ପିନ୍ଧିଲେ ବି ମାନେ ଭଲ ଲାଗେନି ପାଚୁର ପାଚୁର ହବ ଗୋଟେ ମାନେ ସୁଖସୁଖିଆ ଲାଗିବ ଦିହ ହାତ ଗୁରା। ପରୀକ୍ଷା ଦେଲାବେେଳକୁ ଭଲ ଲାଗିବନି।
ହଁ ପରା ଆଉ ଏଇ ଦିନ ଗୁଡାକ ସେଇ ସନ୍ଧ୍ୟା ବେଆ ହଉଛି ଚାରିଟା ବେଳଠୁ ଆରମ୍ଭ ହଉଚି ଯେ ରାତି ସାରା ଏମିତି ଲାଗିକି ରହୁଛି। ଠିକ ମୋର ସେଇ ସନ୍ଧ୍ୟା ବେଳେ ପଡିଛି ପାଞ୍ଚଟ ରୁ ସାତଟା।
ଓହୋ। ନା ପହଞ୍ଚି ଯାଇ ସାଇଲା ପରେ ବର୍ଷା ହେଲେ କିଛି ଅସୁବିଧା ନାହିଁ। ପରୀକ୍ଷା ଦେଇକି ତମେ ତମର ପୁଣି ଆସିବ କି ନହେଲେ ନାଇଁ ଯଦି ବର୍ଷା ଜୋରରେ ହେଲା କୋଉଠି ସେଇଠି ହୋଟେଲ ଫୋଟେଲରେ ରହିଯିବ କି କଣ ଆଜିକାଲି ତ ସବୁ ସୁବିଧା ହେଲାଣି।
ନାଇଁ ହୋ ଅଛି ଆମର ସେଠି ଅଛି ଗୋଟେ ମାଉସୀଙ୍କ ଘର ଅଛି। ଆଉ ବାପାଙ୍କ ଷ୍ଟାଫ ଦି ଜଣ ବି ଘର ଅଛି।
ହୁଁ ଅସୁବିଧା ହେଲେ ଏଠି ରହିଯିବ ଆଉ।
ରହିବାକୁ କିଛି ଅସୁବିଧା ହବନି କିନ୍ତୁ ପଳେଇ ଆସିଲେ ଭଲ କାରଣ ବାପାଙ୍କର ପୁଣି ଆଡୁ ତା ପରଦିନ କାମ।
ହୁଁ ପରୀକ୍ଷା ଟା ତୋର ମାନେ ସେଇ ଗୋଟେ ଦିନ ନା ଆଉ ପୁଣି ଅଛି କେବେ?
ନାଇଁ ନାଇଁ ଆଜି ଗୋଟେ ଦିନ ଆଉ ଆଉ ଦି ଦିନ ଛାଡିକି ତା ପରଦିନ। ସେଇ ଶନିବାର ଦିନ ଅଛି ଯେ ଯିବି ରାଉରକେଲା।
କଣ ରାଉଲକେଲାରେ କଣ ପରୀକ୍ଷା?
ହଁ।
ଅ ହୋ।
ସେଟା ଏମିତି ସକାଳୁ ସକାଳୁ ଅଛି ତମତି ଶୁକ୍ରବାର ରାତିରୁ ବସ ରେ ଯିବାକୁ ପଡିବ ଏଇ ଯୋଉ ଏ ସିି ସ୍ଲିପର ବସ ରେ ପଳେଇବି। ଶୋଇ ଶୋଇ ପଳେଇବି ଗଲାବେଳେ ସେଇ ସକାଳୁ ସକାଳୁ ପହଞ୍ଚିଯିବି ଆଉ। ପହଞ୍ଚିଲେ ପୁଣି ସେଟା ଦେଢ ଘଣ୍ଟା ପରୀକ୍ଷା ସାଢେ ଦଶଟାରେ ସରିବ। ପୁଣି ଫେରି ଆସିବୁ ଆଉ। ଆଉ ଯୋଉ ସକାଳେ ତ ଯୋଉ ପହଞ୍ଚିବୁ ଦେଖିବା ଯଦି ଗୋଟେ ଦିନର ଯୋଉ ନଉଚନ୍ତି ଏ ରୁମ ଭଡା ହେଟା ନ ନେଇେଇକି ଯୋଉ ଘଣ୍ଟା ବାଲା ନଉଚନ୍ତି ମାନେ ଏତିକି ଘଣ୍ଟା ପାଇଁ।
ସେନ୍ଦିଆ
ହବ ସେଇଠା ଦେଖିଆ ସେଇଠି ଯଦି ମିଳିଗଲା ସେଇଭଳିଆ ଦି ତିନି ଘଣ୍ଟା ପାଇଁ ସେମିତିଆ ହେଲେ ହୁଅନ୍ତା ଯାଇକି ଫ୍ରେସ ଫ୍ରେଶ ହେଇକି ତାଲେ ଟିକେ ସମୟ ଆ ଯଦି ପହଞ୍ଚିଲୁ ମନେକର ତିନିଟା ସାଢେ ତିନିଟାରେ ମୋର ଏଇ ପରୀକ୍ଷା ଅଛି ନଅଟାରେ ଏତେ ସମୟ କଣ କରିବୁ କୋଉଠି କରିବୁ କହୁନୁ।
ହଁ।
ଗଲେ ଜଣା ପଡିବ ଆଉ। ଆଉ।
ଆଉ ତମର ଜନ୍ମଦିନ ବାର୍ଡେ ଫାର୍ଡେ କରୁଚ ସ ନା ନାଇଁ? ଯଉ ଘରେ ନା ନାଇଁ ସେଠି ଛୁଆଙ୍କ ସାଙ୍ଗରେ ସିଆଡେ ବନଉଚ।
ନାଇଁ ନାଇଁ ଘରେ ହୁଁ ମୋର ତ ଯେତେବେଳେ ଜନ୍ମଦିନ ମୋର ସେଇ ଖରା ଛୁଟି ଟା ଜନ୍ମଦିନ ନା।
ଛୁଟି ଛୁଟି ଟାଇମରେ ହଁ, ହଁ।
ଛୁଟି ଟାଇମ ରେ ଯେ ସେ ବାହାରେ ନଥିବି ମୁଁ ସବୁବେଳେ ସ୍କୁଲ ହେଲା, କଲେଜ ହେଲା, ଯେତେବେଳୁ ହଉଛି ଘରେ ହିଁ ହଉଛି। ଟାଇମରେ ଆଉ କିନ୍ତୁ ମଝିରେ ଯୋଉ ମୁଁ ଯେତେବେଳେ ପ୍ଲସ ଟୁ ପଢୁଥିଲି। କରୋନା ଟାଇମ ଥିଲା ନା ସେ ଟାଇମ ରେ ଏକଜାମ ଟା ଟିକେ ବହୁତ ଲେଟ ହେଇଥିଲା। ଆମ ବଳୁ ଜୁନ ରେ ଯାଇକି ହେଇଥିଲା। ତ ସେଇ ଟାଇମ ଟାରେ ମୁଁ ଥିଲି। ହା ହେଲ ସେ ଟାଇମରେ ହଷ୍ଟେଲରେ ନେଇଥିଲୁ ଗଟେ ଥର ଆଉ ସବୁ ଥର ଘରେ ହଉଛି। ହଁ ହଁ ତାପରେ ସେଠିକେ ଏକଜାମ ଥିଲା ମୁ କହିଥିଲି। ସେମାନେ ସବୁ ଏମିତି ଡିସକସନ କରିଥିଲେ। ମୁଁ ଟିକେ ଶୁଣି ଦେଇେଇଥିଲି ମୁଁ କହିଲି ଏ ମୁଁ ଏତେ କିଛି କରନି ଏକଜାମ ଅଛି ତା ପରଦିନ ମୋ ଜନ୍ମଦିନ ଆଜି କାଲି ତା ପରଦିନ ଏକଜାମ। ମୁଁ କହିଲି ନାହି ବେଶୀ କିଛି କରିବନି ତ ସି ନି ଖାଲି କେକ୍ ଟା ମଗେଇଥିଲେ କରି ଦେଇଥିଲୁ ଆଉ
ହୁଁ ସାଙ୍ଗସାଥିୀଙ୍କ ସାଙ୍ଗରେ କରିବା ହେଟା ଗୋଟେ ଅଲଗା
ଅଲଗା ଖୁସି ଆଉ ହଁ
ସେଟା ବହୁତ ଖୁସି ମାନେ ସ୍କୁଲ ଲାଇଫ ହଉ କଲେଜ ଲାଇଫ ହଉ ସେମାନଙ୍କ ସାଙ୍ଗରେ ଗୋଟେ ପରିବାର ମାନେ ସବୁଦିନ ପାଇଁ ଯେମିତି ଅ ମାନେ ମନେ ରହିବ।
ହଁ ବା।
ଆଉ ଏଇଟା କଣ ଘରେ ତ ଆମର ସବୁବେଳେ କରୁଚି, ଆମ ଗାଁ ପଡିଶା ଛୁଆଙ୍କୁ ନେଇକି ଆଉ ଆଉ ସବୁ ସାଙ୍ଗମାନେ ବଡ ଛୋଟ ଛୁଆ ଦିନେ କଣ ସବୁ ଘର ପାଖର ସାଙ୍ଗମାନେ ଖାଆନ୍ତି। ବୟସ୍କ ଲୋକମାନଙ୍କୁ ଡାକନ୍ତି କେକ୍ କାଟିକି ମାନେ ଭୋଜି ଭାତ ଦିଅନ୍ତି। ଆଉ ଯେବେ ବଡ ହେଇଗଲାଠୁ କଣ ତମର ସିନା ଛୁଟି ଟାଇମ ରେ ଜନ୍ମଦିନଟା ପଡ଼ୁଚି କିନ୍ତୁ ସବୁ ସାଙ୍ଗମାନେ ଆଉ କଣ ଥିବେ କି, ମାନେ ଘର ପାଖରେ ଯୋଉ ଛୋଟ ଛୋଟ ସାଙ୍ଗମାନେ ଥିବେ ସେମାନେ ତ କିଏ କୋଉଠି ଯାଇଁକି ପଢୁଥିବ ନା, ଆଉ ସେମାନେ କଣ ରହୁଥିବେ କି ତମ ଜନ୍ମଦିନରେ କିଏ କୁଆଡେ ଯାଉଥୁବ ବୁଲିଆ ପାଇଁ ଛୁଟିରେ ରଜ ଛୁଟିରେ ସବୁ ବୁଲୁ ଚନ୍ତି, ଆଉ କିଏ ବୁଲିବାକୁ ଯାଇଥିବ କଏ କଁ କରିଆକୁ ଯାଇଥିବ ଆଉ କଣ ଆସିକି ଆଉ ସେପଟେ ଛୋ ଛୁଆ ଦିନର ଜନ୍ମଦିନ ଟା ଗୋଟେ ଅଲ୍ଗା ପ୍ରକାର ଯୋଉ ବେଲୁନ ଫେଲୁନ ଲଗେ ଯୋଉ ଡରମାଡ଼ୁଥିବ ବେଲୁନ ଫୁଙ୍କିଲା ବେଳୁ ହାପି ବାର୍ଡେ କହିକି। ଛୁଆ ପୁରା ଡରି କାନରେ ହାତ ଦେଇ ଦୋଉଥିବେ ଆଉ ସେ ଯୋଉ-ଉ ସେଟାର ଗୋଟେ ଅଲଗା-ଆ ଇଏ, ସାଙ୍ଗସାଥିଙ୍କ ସହିତ ସିଏ ଗୋଟେ ଅଲଗା ଇଏ
ହଁ ହଁ ଆଜିକାଲି ଛୁଆ ଆଉ ଡରୁଚନ୍ତି କଁ? ସିଏ ଆଉ ଡରୁ ନାହାନ୍ତି ସେ ନିଜେ ନିଜେ ଫୁଟେଇ ପକୋଉଛନ୍ତି ହାତରେ।
ହା। ତାପରେ ହୋଉଚି-ଇ ଉଁ ତମ ଆଡେ ସବୁ ଏମତି ମାନେ ଖାଲି କେକ୍ କାଟି ଦିଅ ନା ରାତିରେ ପୁରୀ ଫୁରୀ ବରା କରିକି ଦିଅନ୍ତି ଛୁଆ ମାନେ ଲୋକଙ୍କୁ ଶାଇରେ ଦିଅନ୍ତି ନା ସେମିତି କରନ୍ତି, ହୁଁ।
ଏଇ ସମସ୍ତେ ଆମ ମାମୁଁ ଘର ପାଖରେ ଆଉ ବଡ ବାପା ବଡ ମା ସେମାନଙ୍କ ଘର ବି ଅଲଗା ରହୁଚନ୍ ଉଁ ଆମେ ଏପଟେ ପଳେଇ ଆସିଚୁ ନା ନୂଆ ଘରୁକୁ ତ ତାଙ୍କୁ ବି ସେମାନଙ୍କୁ ଡକାଯାଏ। ଆଉ ମାମୁଁ ଘର ଏଇଠି ସମସ୍ତଙ୍କୁ ଡାକାଯାଏ-ଏ ତା ସେମାନେ ଆସିକି ଘରେ ଖାଆନ୍ତି। ଆଉ ସାଇରେ ଯୋଉ ଉଁ ଅଛନ୍ତି ଆମ୍ ଆ ଅଛନ୍ତି। ସେମାନେ ଆସନ୍ତି-ଇ ମିଶିକି ସବୁ ସେଲିବ୍ରେଟ କରୁ ସେମାନେ ଖାଆନ୍ତି ସେନ୍ତି ସବୁ ପୁରୀ ହୁଏ। ପିଠା ହୁଏ। ପିଠା ଚଟଣି ହୁଏ, ଆଉ ପୁରୀ ସହିତ ଯାହା ତର୍କାରୀ ହୁଏ, ପନିର ହଉ କି-ଇ ଇଏ ହଉ ଯୋଉ-ଉ ମଟର ତର୍କାରୀ।
ହ
ସେଇଟା ହୁଏ। ଆଉ-ଉ ଆଇଁଷ ଗୋଟେ ଥର କରିଦେଇଥିଲି ତାପରେ ମୋ ଅଜା ମତେ ପାଟି ଗଲେ କହିଲେ ଜନ୍ମଦିନରେ ଗୋଟେ ଏତେ ଭଲ ଜିନିଷଟାରେ ଗୋଟେ ଆଇଁଷ କରୁଛ ଏମିତି କରିବା କଥା ନୁହଁ। ସେଇ ଥରଠୁ ଆଉ ଆଇଁଷ ହୋଉନି, ସେଇ ଥରଠୁ-ଉ ଇଏ ହୋଉଚି କାରଣ ଏଟା ଗୋଟେ ଆମେ ଜନ୍ମ ହେଇଚେ ନା ସେରା ଆମେ ଆଉ ଜଣଙ୍କୁ ପୁଣି ମାରିକି ନା କରୁଚେ। ଗୋଟେ ଆଇଁଷଟା, ହଁ ସେଇଥିପାଇଁ କହିଲେ କି ଏମିତିଆ କରିବା କଥା ନୁହଁ। ଆଉ ଆଜିଠୁ କରିବନି, ମୁଁ କଇଲି ହଁ ଆଇଁଷ କଣ ଆଇଁଷରେ ଖାଲି ଅଛି ଆଉ ଅଲଗା ଆଇଟମ ବି ଅ ଛି ପନିର ଫନି ସେଇଦିନ ସେବେଠୁ ପୁରୀ, ପନିର କି ଆଉ ଯାହା ହୁଏ, ଆଉ ପିଠା ସହିତ ଚଟଣୀ ହୁଏ। ସେସବୁ ଏମିତି ଖାଇ ଖାଇକି ଯାଆନ୍ତି ଆଉ। ରାତିରେ ଆଉ। ଆଉ ଦିନରେ ସଖା ସଖାଳୁ ମନ୍ଦିର ଯୋଉ ଯାଏ ମୋ ସାଙ୍ଗ ଗୋଟେ ଅଛି ପାଖରେ, ତାର ମୋର ମିଶିକି ମନ୍ଦିର ଯାଉ। ମନ୍ଦିରରୁ ଆସିଲା ପରେ ତା ଜନ୍ମଦିନ ଦିନ ମନ୍ଦିରରୁ ଆସିକି ତାଙ୍କ ଘରେ ଖାଇବୁ। ମୋ ଜନ୍ମଦିନ ଦିନ ମୋ ମନ୍ଦିରରେ ସିଏ ଆମ ଘରେ ଖାଏ। ପିଠା। ପିଠା ଯୋଉ ସକାଳେ ଯୋଉ ପିଠା ହୁଏନି, ଜନ୍ମଦିନରେ ଗୁଡ ଫୁଡ ପକେଇକି। ଗୁଡ ପକେଇକି ଚକୁଳି କରାଯା ଯେ ହଁ ସେଇଟା ବଢିଆ ଲାଗେ, ଗୁଡ ଆଉ ଘିଅରେ କରନ୍ତି। ତେଲ ନ ପକେଇକି ସେଇଟା ବଢିଆ ଲାଗେ। ସେଇଟା ଆମେ ଖାଉ। ଆଉ ଏମିତି ନର୍ମାଲ ବି କୋଉ ଦିନ ଯଦି ସୋମବାର ଫୋମବାର, ସୋମବାର ମୁଁ କରୁଛି ନା। ଗଲେ ବି ମନ୍ଦିର, ସେ ଆସିକି ତାଙ୍କ ଘରେ ଖାଇବୁ ନହେଲେ ଆମ ଘରେ ଖାଇବୁ। ପରଟା ତ ମାମା କ ଡାକିଥିବେ ନହେଲେ ଆମ ଘରେ ଆସିକି ଖାଇବୁ ଏଣୁ ମିଶିକି ଖାଉ ତାର ମୋର ଅଛୁ, ସେ ଗୋଟେ ଅଛି। ଘର ପାଖରେ ବୋଲି ଭଲ ଲାଗେ ସାଙ୍ଗ ଟା ଆଉ।
ହଁ ହଁ, ସାଙ୍ଗ ତ ବଢିଆ।
ହଁ ପରା। ହଁ ହଁ ହଉ ଯାଉଛି, ଗାଧ
ହଁ ହଁ ହଁ, ହଉ ହଉ।
ହଉ।